ହ୍ୟାଲୋ ଭାଇ କହୁନାହାନ୍ତି। କ'ଣ କରୁଛନ୍ତି?
ଏଇ ବହିଛୁ ଆଉ।
ଆଜ୍ଞା ଆଉ ଖାଇବା ସରିଲାଣି ଆପଣଙ୍କର?
ହଁ ସରିଲେଣି ଆଉ ଆପଣଙ୍କର?
ବର୍ତ୍ତମାନ ତ ମୁଁ ଏ କିଛି ଖାଇବା ପିଇବା କରିନାହିଁ ଆଉ ଟିକେ ଏ ପରେ ଭାବୁଛି ଯାଇକି କରିନି ବୋଲି।
ଓହୋ କରିନି। ଆପଣ ସାଧା ତ ଖାଉଛନ୍ତି ଶୁଣିବାକୁ ପାଉଛି।
ଆଜ୍ଞା
ଆ ସ ଆଇଁଷ ଛାଡି ଦେଇଛନ୍ତି ତୁଳସୀ ମଳା ପକେଇଛନ୍ତି। ବଧ ଆପଣ। ଆଚ୍ଛା ବାହାରିଲେ ଆମେ ତାରିଣୀ ମନ୍ଦିର ଯିବା।
ଚାଲୁନାହାନ୍ତି ଆପଣ କେବେ ଯିବେ କେତେ ଜଣ ଯିବେ କହୁନାହାନ୍ତି।
ଆମେ ଯିବୁ ପନ୍ଦର ଜଣ ଭଳିଆ।
ଆସନ୍ତୁ ଅଟୋରେ ପଳେଇବା।
ଅଟରେ ଆଗରେ ତିନି ଜଣ
ହଁ
ପଛରେ ଚାରି ମଝିରେ ପାଞ୍ଚ ଛଅ ଖଣ୍ଡେ ବସି ପଡଆ ଆଉ।
ଆଜ୍ଞା
ଆଜ୍ଞା ଗୋଟେ ବୋଲର ଗୋଟେ ଦରକାର ଥିଲା ନା କିଛି ଅସୁବିଧା ନାହିଁ ଲୋଡେଇ ପଳଆ। ଆଉ ରାତିରେ ଯିବା ଦି ବାଲ୍ଟି ଖଟେ ପାଣି ଦରକାର।
ହଁ ଆପଣ ଯଦି ସେଇଭଳିଆ କିଛି ଖାଦ୍ୟ ଖାଇବେ ତାହେଲେ ଆପଣଙ୍କୁ ଅଧିକ ପାଣି ବି ଦରକାର ହୋଇପାରେ।
ହ ରାତିରେ ପରିସା ପରିସା କରିବାକୁ ଟିକେ ସୁବିଧା ହବ ନା ରା ବାରଟାରେ। ମୋର ସାଙ୍ଗ ଅଛି ସେକୁ ଟିକେ ଅଧିକା ମାଳେ ଏ ପାଣି ଫାଣି ଚୋରି କରିବୁ ଆମେ।
ନା ଚୋରି କରିବାଟା ବି ଠିକ ନୁହ ନା ଆପଣ ଯୋଉଟା କହୁଛନ୍ତି ସେଟା ଠିକ କଥା କହୁଛନ୍ତି। ଆଉ ଏବେ
ପଳେଇବା ଘରୁ ଯଦି ନହବ ଉପରେ ବାନ୍ଧିଦବା।
ହୁଁ ହୁଁ
ଅଛନ୍ତା କିଳା ଗୋଟେ ଅଛି ଜାଣିଛନ୍ତି? ହଁ ସି ବାଟରେ ନ ଆସୁ ଖାଲି ଏତିକି ଦରକାର ଆଉ।
ଆଜ୍ଞା ଆଉ ଆପଣ ଏବେ କ'ଣ କରୁଛନ୍ତି ବର୍ତ୍ତମାନ?
ସେଇ ତାରିଣୀ ଯିଆର ପ୍ଲାନ୍।
ଆଜ୍ଞା ଆଉ କେତେ ଜଣ କରୁଛନ୍ତି କି?
ଏ ଆମର ବେଶୀ ନହିଁ ହାର୍ଡଲି ପନ୍ଦର ରୁ ତେର ଭିତରେ ହେଇ ପାରେ ଅଠର କରିଦବା ଆଉ
ଆଉ ତାହେଲେ ଠିକ୍ ଅଠର ଜଣ ହେଲାଳ କୁ ବୋଲର କି ଅଧିକ କିଛି ବଡ ଗାଡି ଦରକାର ହେବ।
ବୋଲର ସାଇକେଲ ଭାବୁଛି ହେଇଯିବ।
ଆପଣ କଣ ମଜା କରୁଛନ୍ତି କି ମୋ ସାଙ୍ଗରେ?
ନା ମଜା କାହିଁ କରିବି ମୁଁ ସିରିଏସଲି କହୁଛି।
ହଁ ଆପଣ କଥାରୁ ମତେ ଜଣା ପଡିଯାଉଛି ଆପଣ କେମିତି କହୁଛନ୍ତି।
ନା ଭାବୁ ଚାରି ସ ସ ଚାଲିିକି ଯିବୁ।
ଯାଉନାହାନ୍ତି କିଛି ଅସୁବିଧା ନାଇ ଆପଣ ଯଦି କିଛି ରାସ୍ତାରେ ହାଲିଆ ହୋଇଯିବେ ତାହେଲେ ମତେ ଫୋନ୍ କରିବେ।
ଆଜ୍ଞା ଆପଣ ଯିବେନି କି ଆପଣ ଆମ ସହିତ ଅଛନ୍ତି?
ମୁଁ ଚାଲିକି ଯିବା ପାଇଁ ମନା କରୁଛି ଚାଲିକି ମୁଁ ଯାଇପାରିବି ନାହିଁ ଏତେ ବାଟ।
ଆପଣ ପାଇଁ ଗୋଟେ ଶଗଳ ଗାଡି ଦିଟା ଖଣ୍ଡେ ଆଣିଦବା। ହଁ ଆଚ୍ଛା। ଆପଣ ଗୋଡ ଦିଟା ବାନ୍ ଦବୁ ଚକା ଭିଡ଼ିକି ନବୁ ଆପଣଙ୍କୁ ଆଉ।
ଆପଣ ମତେ କାଇଁ ଭିଡିକି ନେବେ ଆଗରେ ତ ବଳଦ ବନ୍ଧା ହେଇଥିବ ଶଗଡ଼ ଆପଣ ପେଲିବେ କି? ଆପଣ ତ ବଳଦ ବିଲିକି ନବ ନା। ଯଦି ଆଣିବେ ଶଗଡ଼ ତ ଆଣିବାକୁ ପଡିବ ନା ଶଗଡ଼ ତ ଆଣିଲେ ବଳଦ ବାନ୍ଧିବାକୁ ପଡିବ।
କଣ ଉଣେଇଶ ମସିହା?
ଆପଣ ଜାଣିଥିବେ ଆପଣ ମତେ ଫାସ ପ୍ରଥମେ କହିଲେ ନା ସେଥିପାଇଁ ମୁଁ ଆପଣଙ୍କୁ କହିଲି।
ଆଛା ଆପଣ ଏବେ କୋଉଠି?
ବର୍ତ୍ତମାନ ତ ମୁଁ ଏକ ବନ୍ଧୁଙ୍କ ଘରେ ଅଛି।
ଆପଣ ବନ୍ଧୁଙ୍କ ଘର କ ତିନିଟା ଉପରେ କି ପାସ୍ତାଲା ଉପରେ କି? ଆଚ୍ଛା ଆପଣଙ୍କର କଣ ସଇଲାନି।
ବର୍ତ୍ତମାନ ତ ଏତେ କିଛି ସରିନାହିଁ ମୁଁ ଆରମ୍ଭ କରିଛି ବର୍ତ୍ତମାନ ଏବେ।
ଆପଣଙ୍କୁ ଏଇନା ପରିସା ଫରିସ୍ରା କି ଝାଡା ଫାଡ଼ା ଲାଗୁନି ତ?
ପରିସ୍ରା ଫରିସ୍ରା ତ କିଛି ଲାଗୁ ନାହିଁ ଆପଣ ବୋଧେ ମୋ ସହ ମଜା କରୁଛି ମତେ ମନେ ହଉଛି।
ନା ନା ମଜା କାଇଁ କରିବି ମୁଁ କଥା ହଉଛି ଆପଣଙ୍କ ସହିତ କହୁଛି ଆପଣଙ୍କର ଅଛି ଦେହ ଫେହ ଟିକେ ଭଲ ରହେନି
ନାଇଁ ଯଦି ଆପଣକ ମଜା କରିବାକୁ ଚାହୁଁଛନ୍ତି ତାହେଲେ ଆଉ କାହାକୁ ଫୋନ କରି ମଜା କରିଦେଇ ପାରନ୍ତି।
ନାଇଁ ମଜା ଆପଣଙ୍କ ସହ ଡାଇରେଟ ମୁଁ କଥା ହଉଛି।
ଆପଣଙ୍କ ଭଏସ ଆପଣଙ୍କ ଭଏସ କଟିଲା ଏବେ କୁହନ୍ତୁ
ହ୍ୟାଲୋ ଭାଇ ମୁଁ ମଜା କାଇଁ କରିବି ଆପଣଙ୍କ ସହ କଥା ହଉଛି
ହୁଁ କହୁନାହାନ୍ତି କୁହନ୍ତୁ।
ଏଇ ତ ଜୀବନ ଆଉ ଦି ଦିନିଆ ଆଉ ଆଜି ଥାଇଲେ କାଲି ଶେଷ।
ଗୋଟେ କଉ ଦିନ ଭୋଜି ଫଜି କରିବା ମୁଁ ଆପଣଙ୍କ ବନ୍ଧୁଙ୍କୁ କହୁଥିଲି ଭୋଝି ଗୋଟେ କରନ୍ତି ଗୋଟେ ହନ୍ଦା।
ଆସୁନାହାନ୍ତି କେବେ କରିବା ଆପଣ କହନ୍ତୁ ସେହି ଅନୁସାରେ ମୁଁ ଆପଣଙ୍କୁ କହିଦେବି।
ଅଟୋ ରେ ଗ୍ୟା ଗ୍ୟା ଗ୍ୟାସ୍ ଫ୍ୟାସ୍ ଲୋଡ ହେଇଯିବ ତ?
ଆଜ୍ଞା ପାରିବ।
ମୁଁ ଭାବୁନି ମଧ୍ୟ ଅଟୋରେ ଆମେ ଭୋଜି କରିଦବୁ।
ଯଦି ଆପଣ ଚାହୁଁଛନ୍ତି କରିବା ପାଇଁ ତାହେଲେ କରିପାରନ୍ତି ଏଥିରେ ମୁଁ ଯୋଗଦାନ ଦେଇପାରିବି ନାହିଁ।
କାଇଁ ଆପଣ କାଇଁ ଯୋଗଦାନ ଦେଇପାରିବେନି?
ମୋର ମୋତେ ମନ ହେଉନାହିଁ ସେ ସବୁ ଜିନିଷ କରିବା ପାଇଁ ଆପଣ ଯଦି ମତେ ମଜା ଆଡ଼େ ଏପଟେ ଚଢେଇ ଅଛନ୍ତି ତ ସେଥିପାଇଁ ବୋବଉଛନ୍ତି ହଁ କଉନାହାନ୍ତି।
ଓ ହୋ ଚଢ଼େଇ ରଖିଛନ୍ତି ବୋଧେ।
କହିପାରିବି ନାହିଁ ବର୍ତ୍ତମାନ ସେଠାରେ ସ୍କାଇଲାଇଟ ପାଖରେ ଚଢେଇ ବସ
ହଉ ଆଚ୍ଛା ଆଚ୍ଛା ସ୍କାଇ ଲାଇଟ ବାଥରୁମ ଭିତରେ ଅଛନ୍ତି ବୋଧେ?
ନା ନା।
ଆଉ।
ମୁଁ ବର୍ତ୍ତମାନ ଘରେ ଅଛି ଯେ ପାଖରେ ନିକଟସ୍ଥ ସ୍କାଏଲାଇଟ ରେ ସେ ଚଢେଇ ବସା କହିଛନ୍ତି। ତ ଆପଣ ଙ୍କୁ ଶୁବାଯାଉଥିବା, ଆପଣଙ୍କୁ ଯଦି ମଜା କରିବାର ମାନହଉଛି ଅଲଗା କଉ ସାଙ୍ଗଙ୍କୁ ଫୋନ କରି ମଜା କରନ୍ତୁ ମୋତେ ସେ ସବୁ ଜିନିଷ ଭଲ ନାହିଁ ଭଲ ଲାଗୁନାହିଁ
କଣ ପାଇଁ ଆପଣ କଥା ହଉନାହାନ୍ତି ମଜା କଣ ପାଇଁ ସିରିଏସଲି କହୁଛି।
ନା ଆପଣ ସିରିୟସଲି କରୁଛନ୍ତି ବୋଲି ମୋତେ ମନେହଉନି ନା ସେଥିପାଇଁ ଆପଙ୍କୁ ମୁଁ କହିଦେଲି।
ଆଉ ଥଡା ଆପଣ ମାନେ ଗେଡି ଗେଡି ମଇଲେଣି ଆଜି କେତେଟା?
ବର୍ତ୍ତମାନ ତ କୁଆଡ଼େ ବୁଲାବୁଲି କରିବା ପାଇଁ ଯାଇନାହିଁ। ଦେଖାଯାଉ ଆଗକୁ ଯଦି ବର୍ଷ ହେଉଛି ଯଦି ମୋର ସନ୍ଧ୍ୟାବେଳେ ବର୍ଷା ଛଡ଼ିବ ତାଲେ ମୁଁ ନିଶ ଛନ୍ତି ବୁଲାବୁଲି କରିବା ପାଇଁ
ଆପଣ ଛୋଟି ମାଇଲେଣି କି ନାଇଁ?
ସେ ସବୁ କଣ ମୁଁ ଜାଣି ନାହିଁ ଆପଣ ଟିକେ ସ୍ପଷ୍ଟ ଭାବରେ କହିପାରିବେ କି?
ଆ ମୁଁ କହୁଥିଲି ଆପଣ ମେଡିସିନ ଖାଇଲେଣି କି ନେଇ ଆଜି କେତଟା?
ଆଜ୍ଞା ମେଡିସିନ ମୁ ନେଇଯାଇଛି ଯେହେତୁ ମୋ୍ ଦେହ ଅସୁସ୍ଥ ଅଛି ମୁଁ ବର୍ତ୍ତମାନ ମେଡିସିନ ତ ଚାରିଟାରୁ ପାଞ୍ଚଟା ନେଇ ସାରିଛି।
ଓହୋ ଆ ବର୍ତ୍ତମାନ ମୁଁ ମେଡିସିନ ଟା ନେଉଛି ନେଇ ନେଇ କଥା ହେଇ
ଆଜ୍ଞା ଆପଣଙ୍କ ଦେହ ଭଲ ନାହିଁ ବବୋଧେ ଲାଗୁଛି?
ନାଇ ମୋ ଦେହ ଟିକେ ଭଲ ଦେହ ନ ଭଲ ରହିବା ପାଇଁ ମେଡିସିନ ଟା ନିଏ।
ଓହୋ ଆପଣ ଆଗମୀ ଆଗୁଆ ନେଇ ଯାଉଛନ୍ତି। ସେଇଟା ଡକ୍ଟ ଡକ୍ଟରଙ୍କ ପରାମର୍ଶ ନେଇକି ନିଅନ୍ତୁ କାରଣ ଯଦି ଡକ୍ଟରଙ୍କ ପରାମର୍ଶ ନ ନେବେ ଆପଣଙ୍କ ଦେହ ସୁସ୍ଥ ମଧ୍ୟ ହୋଇପାରେ।
ଆପଣ ବୋଧେ ମୋ ସହିତ ମଜା କରୁଛନ୍ତି।
ସେ ତାହାଲେ ଆଉ କଉ ସାଙ୍ଗକୁ ମଧ୍ୟ ଫୋନ୍ କରିପାରନ୍ତି।
ହ୍ୟାଲୋ ଆପଣଙ୍କ ମଧ୍ୟ ଭଏସ ଟିକେ କଟୁଛି।
ନେଟୱାର୍କ ପ୍ରୋବ୍ଲେମ୍ ଥିବ ସେ ଛାଡ଼ନ୍ତୁ ସେ କଥା
ଆପଣ ବର୍ତ୍ତମାନ ଆଜି ସନ୍ଧ୍ୟାରେ କୁଆଡେ ପ୍ଲାନ୍
ବର୍ତ୍ତମାନ ସନ୍ଧ୍ୟା ବେଳେ ତ ବୁଲାବୁଲି କରିବାର ନାହିଁ କାରଣ ଯେହେତୁ ମୋ ପାଖରେ ଗାଡ଼ି ନାହିଁ। ତ ମୁଁ ବର୍ତ୍ତମାନ ନିକଟସ୍ଥ ଏକ ମନ୍ଦିରକୁ ଯାଇକି ଆସିବି ବୋଲି ଭାବୁଛି
କଉ କଉ ମନ୍ଦିର ଯିବେ?
ବର୍ତ୍ତମାନ ଶିବ ମନ୍ଦିର ନିକଟରେ ବହୁତ ଅଛି ତ ସେଠିକୁ ଯିବି ବୋଲି ଭାବୁଛି।
ଆଛା ଭାବୁଥିଲି ଆଜି ଟିକେ ଧଉଳି ଆଡ଼େ ଟିକି ଗଲେ ଭଲ ହୁଅନ୍ତା।
ବର୍ଷ ବର୍ଷା ତ ହଉଛି ଦେଖାଯାଉ ଯଦି ବର୍ଷା ଛାଡିବ ତାଲେ ନି
ନା କାଲି ରାତିରେ ମଧ୍ୟ ବାରଟ ରୁ ଛଅଟା ପର୍ଯ୍ୟନ୍ତ ବର୍ଷା ହଉଥିଲା।
ଆଜ୍ଞା।
ହୁଁ ଏବେ ମଧ୍ୟ ଆ ବର୍ଷା ହଉନି ସକାଳୁ ଯାହା ମୋତେ ଅନୁମାନ ଲାଗୁଛି ବର୍ଷ ନ ହେଇପାରେ। ଏଇ ପାଗ ପାଗରେ ଯିବ ଥଣ୍ଡା ପାଗ ଟିକେ ଦେଇ
ଥଣ୍ଡା ପାଗ ଦେଲେ ଚଳିବ କିନ୍ତ ଥଣ୍ଡା ପା ଆଜ୍ଞା ଅ ଗୋଟେ କାମ କରନ୍ତୁ ଆପଣଙ୍କ ଘରେ ଯଦି କିଏ ଥିବେ ତାଙ୍କୁ କହିଦିଅନ୍ତୁ ସେ ବନେଇଦେବେ ଆପଣ ଖାଇଦେବେ
ହୁଁ ଭାବୁଛି ପାଞ୍ଚଟାଲା ବିଲିଡିଙ୍ଗ କୁ ଯିବି ଭୋଗ ଟିକେ କଲେ ଭଲ ହୁଅନ୍ତା।
ଆଉ ଆସୁନାହାନ୍ତି ଆପଣଙ୍କୁ କିଏ ମନା କରୁଛନ୍ତି ନା ନା କଣ ତ ଆପଣ ଯଦି ଆସିବାକୁ ଇଚ୍ଛୁକ
ଛେ ଆପଣଙ୍କ ଘ ଠିକ୍ ଟିକେ ଆପଣ କୋଉଠି ଅଛନ୍ତି ଟିକେ ଆପଣଙ୍କ ସାଉଣ୍ଡୁ ଟିକେ ଚି ଚି ଆଉଛି ତ ଆପଣ ଟିକେ ଆଉ କୁଠି କୁ ଯାଇ ଟିକେ କଥା ହେଇପାରନ୍ତି ସ୍ପଷ୍ଟ ଭାବରେ ନହେଲେ ଆଗାମୀ ଦିନରେ ତମେ ଚି ଚି ରହିଯିବେ।
ଆଜ୍ଞା ମୁଁ ସେ ଚଢେଇଟା ବୋବଉଥିଲା ତ ସେଥିପାଇଁ ମୁଁ ଇଏ କରିଥିଲି ଆଉ ଆପଣ ଯଦି ବର୍ତ୍ତମାନ ଅଁ ଖାଇବା ପିଇବା ତ ସରିଗଲାଣି। ସନ୍ଧ୍ୟାବେଳେ ଆସନ୍ତୁ କୁଆଡ଼େ ଟିକେ ବୁଲାବୁଲି କରିବାକୁଯିବା। ଆପଣ କହୁଥିଲେ ତ ଧଉଳି ଯିବା ପାଇଁ ମୋ ପାଖରେ ତ ଗାଡି ନାହିଁ ଆପ୍ ମୋ ପାଖରେ ତ ଗାଡି ନାହିଁ ଆପଣଙ୍କ ପାଖରେ ଯଦି ଗାଡି ଅଛି ତାହେଲେ ଟିକେ ନେଇକି ଆସିପାରିବେ କି?
ଆପଣଙ୍କର ଏହିନି ଆ କଲେଜ ଫଲେଜ ସରିଲାଣି ଆପଣ ନା ମଧ୍ୟ କଲେଜ ତ ଯାଉନାହାନ୍ତି।
କଲେଜ ଖୋଲି ନାହିଁ ବର୍ତ୍ତମାନ ମୋର ପରୀକ୍ଷା ସରିବା ପରଠୁ କଲେଜ ଆଉ ଖୋଲି ନାହି। ମୁଁ ଆଉ କିଛି ଦିନ ପରେ ମଧ୍ୟ କଲେଜ ଯିବି ହେରୀ।
ଚା ଆପଣ ବୋଧେ ଏବେ ଡିପ୍ଲୋମା କରୁଛନ୍ତି?
ଆଜ୍ଞା।
। ନା କଣ ବର୍ତ୍ତମାନ ମୁଁ ଶୋଇଛି।
ନାଇଁ ପାଠ ପଢା କଣ କଣ କରୁଛନ୍ତି ସେଇଆ ପଚାରିଲି।
ହଁ ମୁଁ ତ ଏଇନା ପ୍ଲସ ଟୁ ଟା ସରିଲା ପ୍ଲସ ଥ୍ରୀ କରିବି ଆଗକୁ ଆଗମନ ତିନି ବର୍ଷ। ଫର୍ମ ପକେଇଛିି କଉଠି ଆସିନି ଆସିଲେ ମଧ୍ୟ କରିବି ଆଉ।
ଆଜ୍ଞା ଏଇଏ ତ ବହୁତ ଭଲ କଥା ଯାହା ହଉ ଆପଣ ପାଠ ପଢା ପ୍ରତି ମନ ଦିଅନ୍ତୁ
। ଆପଣଙ୍କର ଆଉ କେତେ ବର୍ଷ ରହିଲା?
ମୋର ଆଉ ଗୋଟିଏ ବର୍ଷ ରହିଲା। ଏହା ପରେ ମୁଁ ଅନ୍ୟ ଏକ ପାଠ ପଢିବାକୁ ଯିବି ବୋଲି ଭାବୁଚି।
ମୁଁ ଭାବୁଥିଲି ଆପଣଙ୍କ ଶୁଣିଲି ମୁଁ ଆପଣଙ୍କ ଚାକିରି ଲାଗିଯାଇଚି।
ନା ତ ମୋର ଏବେ କେଉଁ ଚାକିରି ଲାଗିନାହିଁ। ଆପଣ
ମୋର ଗୋଟେ ମଧ୍ୟ ମୋର ଗୋଟେ ମଧ୍ୟ ବନ୍ଧୁ ଥିଲେ ସେ କହିଲେ ଯେ ଆପଣଙ୍କର ଖୁଣ୍ଟି ଉପରେ ଚଢା ଚଢ଼ି କରୁଛନ୍ତି କଣ ସତୁରି ଲକ୍ଷ ଭଳିଆ ପ୍ୟାକେଜ ଲାଗିଚି ଆପଣଙ୍କର।
ନା ନା ସେଭଳିଆ କିଛି ନାହିଁ ଆପଣ ସେଗୁଡ଼ା ସବୁ ମିଛ ଶୁଣୁଛନ୍ତି।
ଖୁଣ୍ଟିରୁ ଚଢିକି ନା ମୁଁ ମଧ୍ୟ ମୋ ବନ୍ଧୁ ରୁ ଯାହା ଶୁଣିଥିଲି ମୁଁ ସେଇଆ କହୁଚି। ଆପଣଙ୍କର ଖୁଣ୍ଟି ଚଢୁଥିଲେ ଗଡି ପଡିଥିଲେ। ଆପଣଙ୍କ ଦେହ ଫ ଠିକ୍ ଅଛି ତ?
ହଁ ମୋ ଦେହ ପା ଠିକ ଅଛି ଆପଣଙ୍କ ବନ୍ଧୁ ଆପଣଙ୍କୁ ମିଛ କହିଛନ୍ତି। କାରଣ ମୋର ବର୍ତ୍ତମାନ ସେମିତି କିଛି ଚାକିରି ଆସିନାହିଁ। ଆଉ ଯଦି ସେମିତି କିଛି ଚାକିରି ଆସନ୍ତା ତାହେଲେ ପରିବାରରେ ଏତେ ଅସୁବିଧା ହୁଅନ୍ତୁ ନାହିଁ। ହୁଅନ୍ତା ନାହିଁ। ତ ସେଥିପାଇଁ ମୁଁ କହିଲି ଯେ ଆପଣଙ୍କ ସାଙ୍ଗ ଆପଣଙ୍କୁ ମିଛ ହିଁ କହିଚି।
ଆଚ୍ଛା ମତେ ବି ସେୟା ଲାଗୁଥିଲା।
ଆଜ୍ଞା। ଆଉ ଆପଣ ଏ କୁଆଡେ କହୁଥିଲେ ଯେ ଆପଣଙ୍କର କୋଉଠି ଚାକିରି ଫାକିରି ହେଲା ନା ହେଇନାହିଁ?
ନାଇଁ ଆମେ ତ ଷ୍ଟୁଡେଣ୍ଟ ଅଛୁ ଆମର କଣ ଚାକିରି ଲାଗିବ। ଅଠର ବର୍ଷ ହେଲା ଦେଖାଯାଉ ଆଗକୁ ଆଗାମି ଦିନରେ ଭଗବା ଚାହିଁଲେ ଚାକିରି କୋଉଠି ରହିବ ଆଉ।
ଆଜ୍ଞା। ଏ କଥା ଶୁଣି ମତେ ମଧ୍ୟ ଖୁସି ଲାଗିଲା। ଆଉ
ଆପଣ ମଧ୍ୟ ହବ ମଧ୍ୟ ମୁଁ ବାରଟା ବେଳେ କଲ୍ ଲଗେଇଥିଲି।
ଆଜ୍ଞା ମୁଁ ଦେଖିଚି ମଧ୍ୟ ମୁଁ
ଷ୍ଟେ ହଁ ଟିକେ ଷ୍ଟେସନ ଯାଇଥାନ୍ତେ। ଷ୍ଟେସନ ଯାଇଥାନ୍ତ ଟିକେ ଯାଇକି ଆଇଥାନ୍ତେ।
ଆଜ୍ଞା ଆଜ୍ଞା। ମୁଁ ଟିକେ ଗୋଟେ କାମରେ ବ୍ୟସ୍ତ ଥିଲି ତ ସେଥିପାଇଁ ଆପଣଙ୍କ ଫୋନ୍ ଉଠେଇ ପାରିଲି ନାହିଁ। ସେଥିପାଇଁ କ୍ଷମା ଚାହୁଁଚି।
ଆପଣଙ୍କ କୋଉଠିକି ଗଲେ? ଯୋଉଠି ଥିଲେ ଆପଣ ପୁଣି ସେଇଠିକି ଆସନ୍ତୁ କଣ ପାଇଁ ନା ଆପଣଙ୍କ ପୁଣି ଭଏସ ସେମିତି ହେଲା।
ବର୍ତ୍ତମାନ ସେ ଚଢେଇ ଟା ତ ବୋବୋଉଚି ସେଥିରେ ତ ମୁଁ ତାଙ୍କ ସେ ଚଢେଇକୁ ମନା କରିପାରିବ କି ସେଥିରେ ତ ହବନି ନା। ସେଥିପାଇଁ ସେ ତାର ବୋବୋଉ ଥାଉ। ଆପଣ ସେ ସବୁ ଜିନିଷ କିଛି ମାଇଣ୍ଡ କୁ ନିଅନ୍ତୁନି। ଆପଣ କୁହନ୍ତୁ ଯାହା କହୁଛନ୍ତି।
ହଉ ଆପଣ ସେଇ ଡାକୁଥିଲେ ଆପଣଙ୍କୁ ଷ୍ଟେସନ ଟିକେ ଯାଇଥାନ୍ତେ। ଷ୍ଟେସନ୍ ରେ ଜଣଙ୍କୁ ମଧ୍ୟ ଆମର ବନ୍ଧୁ ଜଣଙ୍କୁ ଝାଡିକି ଆସିଥାନ୍ତେ।
ମୋର ଏକ କାମ ଆସିଲାଣି ମୁଁ ଆଉ କିଛି ସମୟ ପରେ ଆପଣଙ୍କୁ ଫୋନ କରୁଚି। ସେଥିପାଇଁ କ୍ଷମା ପ୍ରାର୍ଥନା
ଠିକ୍ ଅଛି।
କରୁଚି ଧନ୍ୟବାଦ।